ହଁ
ଆଇଲିି ନା ବର୍ତ୍ତମାନ ସାଙ୍ଗଡାର ଗୋଟେ ଘରକୁ ଆଉ ବଇଛୁ ଆଉ
ଓହୋ କାହିଁକ ତମ କଣ ଦେହ ଭଲ ନାଁ କି ତମ ଧୀରେ କଥା ହଉଛ?
ଦିହ ଭଲ ଅଛି ଶୋଇଥିଲି ତ ଟିକେ ଆସ୍ତେ କଥା ହଉଥିବ ଶୁଭା ଯାଉଥିବ।
ଆଚ୍ଛା ଆଚ୍ଛା ଆଜି ଏତେ ଲେଟ୍ ଯାଇକ କେ ଶୋଇଚ ତ ନା ତମେ ତ ଜଲଦି ଉଠି ଯାଅ ମୁଁ ଶୁ ପାଞ୍ଚଟାରେ ଉଠିଯାଅ? ଚାରଟାରେ ବି ଉଠିକି କଣ ଗ୍ୟାରେଜରେ ବସିଥିଲୁ ମୁଁ ଶୁଣିଥିଲି?
ଆ ଦେହଟା ଟିକେ ଭଲ ନଥିଲେ ତ ଏଇ ଶୋଇ ପଡୁଥିଲେ ରାତି ପର୍ଯ୍ୟନ୍ତ ଶୋଇ ନଥିଲି ଟିକେ ବର୍ଷା ଜୋରୋ ଥିଲା ରାତି ସାରା ବର୍ଷା ହେଉଥିଲା ସକାଳ ପର୍ଯ୍ୟନ୍ତ ଛାଡି ନଥିଲା। ଏଁ ତେଣୁ ଶୋଇନଥିଲି ଏବେ ସକାଳେ ସକାଳେ ଆ ଶୋଇଛି ଆଉ
ଓହୋ ଆଉ ତମେ କଣ ଥରେ ଚାରିଟାରେ ଉଠିକି ଗ୍ୟାରେଜରେ ବସିଥିଲ ମୁଁ ଶୁଣିବାକୁ ପାଇଥିଲି?
ହଁ ଟିକେ ଗେଡି ଟିକେ ଦରକାର ଥିଲା ତ? ପଳେଇଥିଲି ଟିକେ ଗ୍ୟାରେଜଠି ଆଉ ଗାଡି ଥୁଆ ହେଇଛି ଟିକେ ଓଦା ହେଇଛି କି ନାଇଁ ଦେଖିବାକୁ ଯାଇଥିଲି ଆଉ
ହଁ ହଁ ମେଡିସିନ ବି ଦରକାର ପଡିଥିବ ଯାହାହେଲେ ବି ନା
ହଁ ନିହାତି ଖାଇବା ପିଇବା କରିସାରିଲାଣି?
ହଁ ମୁଁ ତ ଏବେ ଖାଇକି ଆଲି ଆମର ଏଠି ହେଇଛି ଯୋଉ ମୁଢି ମାଂସ ଖାଇଛ କେବେ?
ନା ନା ମୁଢି ମାଂସ ତ ମୁଁ ଖାଇନି ଶୁଣିଛି ମୁଢି ମାଂସ ଖାଆନ୍ତି।
ହଁ ମୁଁ ବି ଶୁଣିଥିଲି ବୋଲି ଆଜି ଘରେ କଲିି ଆରେ ବଢିଆ ଲାଗୁଥିଲା। ଆପଣ ବି କେବେ ଖାଇବେ ବଢିଆ ଲାଗେ।
ହଁ ନିହାତି ଆପଣଙ୍କ କଥାରେ ମୁଁ ଟ୍ରାଏ କରିବି କେବେ ଆଉ
ହଉ ଆପଣ ଆଜି କୁଆଡେ ବୁଲିବାକୁ ଯାଇନାହାନ୍ତି?
ନାଇଁ ମୁଁ ଯାଇନି ଭାବୁଛିି ସନ୍ଧ୍ୟାବେଳେ ଟିକେ ବାହାରିବୁ ବୁଲି ବଲିକି ଆସିବୁ ଆଉ ମୋର ଗୋଟେ ବନ୍ଧୁ କଲ କରିଥିଲେ ସେ ମଧ୍ୟ କହୁଥିଲେ କି ଆଜି ସନ୍ଧ୍ୟାବେଳେ ଟିକେ ବାହାରିଲେ ଭଲ ହନ୍ତା ଟିକେ ପାଗ ଟିକେ ଦେଇଛି ଟିକେ ଧଉଳି ଆଡେ ବୁଲିକି ଆସନ୍ତେ ଆଉ ଚାହାଫାହା ଟିକେ ପି
ହଁ ସେଇ କଥା ମୁଁ କହୁଥିଲି କି ପାଗଟା ଆଜି ଭଲ ଦେଇଛି ଏତେ ଦିନ ହେଲା ବସା ହଉଥିଲା ଆଜି ବୁଲିବା ଗଲେ ଚା ଫା ପିଇଲେ ଟିକେ ଭଲ ଲାଗିବ ମେଡ଼ିସିନ ବି ଦରକାର ପାଇଁ ଭିଟାମିନ୍ ସବୁ ଟ୍ୟାବଲେଟ୍ ସବୁ ନେଇଯିବା ସେଇପଟ ଦେଇ ଗଲେ।
ହଁ ହଁ ନିହାତି ଟ୍ୟାବଲେଟ ତ ଅଛି ଆ ଶଇଲେ ଯଦି ଆଉ ଆଣିଦବା ଏଥିରେ କିଛି ଅସୁବିଧା ନାହିଁ
ହଁ ମୋର ଗୋଟେ ସାଙ୍ଗ ଅଛି ସିଏ ଖାଲି ଟାବଲେଟ ଖାଇବ ଖାଲି ଖୁଣ୍ଟି ଉପରେ ଚଢି ଯାଉଛି
ଓ ହୋ ହୋଇ ହଉଦି କଣ ଶୁଣୁଥିଲି କଣ ତାର ଗୋଟେ ନୂଆ ଚାକିରି ବାକିରି ହେଇଯାଇଛି
ହଁ ବା ତାର ବଡଗଡରେ ଚାକିରି ଲାଗିଯାଇଛି ବଡଟା ଯେତିକି ଖୁଣ୍ଟି ଅଛି ସବୁ ତା ଦାୟିତ୍ୱରେ ସେ ସବୁ ଖୁଣ୍ଟି ଚଢ଼ିକି ବନଉଛି
ହଁ ଆପଣଙ୍କ ମଧ୍ୟ ଟିକେ ଟିକେ କବାଟ ଟିକେ ଲଗେଇକି କଥା ହୁଅନ୍ତୁ
ଓ ହଉ ହଉ ଆଚ୍ଛା ଏବେ ଆପଣଙ୍କୁ ମୋ ଭଏସ ଶୁଭା ଯାଉଛି
ହଁ ହଁ ଶୁବା ଗଲା ଠିକ୍ ଶୁଭା ଗଲା ଆପଣଙ୍କୁ ମଧ୍ୟ ମୋ ଭଏସ ଠିକ୍ ଶୁଭା ଯାଉଚି।
ହଁ ଆପଣଙ୍କ ଭଏସ୍ ଠିକ୍ ଶୁଭାଯାଉଛି ଏବେ ମୁଁ କଁ କହୁଥିଲି କହିଲ ଏବେ ତ ବର୍ଷା ଟିକେ ଛାଡିଚି। ଚାରି ପାଞ୍ଚ ଦିନ ମୋ ହିସାବରେ ବର୍ଷା ହବନି କୁଆଡେ ଟିକେ ବୁଲିଆକୁ ଗଲେ ଭଲ ହୁଅନ୍ତାନି।
ହଁ ମୋର ହଁ ଚାଲୁନ ବୁଲିଆକୁ ଯିବା ମୋର ଗୋଟେ ମଧ୍ୟ କାମଟେ ଅଛି। ଆପଣ ଟିକେ ଯଦି ସନ୍ଧ୍ୟାବେଳେ ଫ୍ରି ହଅନ୍ତେ ଟିକେ ଯାଇକି ଆମର ଗୋଟେ ଟିଭିଟେ ଆଣିବାର ଅଛି ଟିକେ ଆମେ ଟିକେ ସନ୍ ସୁନ୍ଦରପଦା ଆଳେ ଟିକେ ଯାଇ ଟିକେ ଦୋକାନଠିକି ବୁଲିକି ଆସିଲେ ଭଲ ହଅନ୍ତା।
ଆରେ ଭଲ କଥା ତ ସୁନ୍ଦରପଦା ଗଲାବେଳେ ଆମର ତ ଅଛି ସବୁ ଭିଟାମିନ୍ ଗୁଡାକ ଅଛି ଆମେ ହେଠି ଦି ତିନଟା ମେଡିସିନ୍ ମଧ୍ୟ ଦେହକ୍ ଖରାପ ରହୁଚି ତ ମେଡିସିନ୍ ଦରକାର ସେଇବାଟେ ଖାଇ ଦେଇକି ମେଡିସିନ୍ ଯାଇଁ କାମଟା ସାରିଦେଇ ପଳିଆସନ୍ତେ।
ହଁ ହଁ ନିହାତି। ସେଇଠି ବି ପାହାଡ ଫାହାଡ ଅଛି ଟିକେ ବୁଲିକି ଆସିଲେ ଟିକେ ଭଲ ଲାଗନ୍ତା ସିଆଡେ ଟିକେ କାମଟା ବି ସରିଯାଆନ୍ତା ଏ ଟିକେ ଭଲେରେ ଟିକେ ଆନନ୍ଦ ଟିକେ ନିଅନ୍ତେ।
ହଁ ଠିକ୍ ଅଛି ପାହାଡେ ତ ଭଲ ଆନନ୍ଦ ମିଳିବ ବି ନା।
ହୁଁ ନିହାତି।
ହଁ ଆଉ କଁ କୁହନ୍ତୁ ଆଜି ତ ଯିବା ଆଉ କେବେ ଗୋଟେ ବରୁଣେଇ ଗଲେ ଭଲ ହୁଅନ୍ତାନି।
ହଁ ଚାଲ ବରୁଣେଇ ମୁଁ ତ କହୁଚି ଚାଲ ବରୁଣେଇ ବାହାର ବୁଲିବାଲି ଟିକେ ଆସିଆ ପାହାଡ ଉପ୍ ଉପୁରୁକୁ ଟିକେ ଯିଆ ରାନର ତ ଏଠି ଓଡିଶାରେ ସବୁଠୁ ବଡ ପାହାଡ।
ଉଁ ହୁଁ ଧଉଳି ନା କଁ ବରୁଣେଇ କହୁଚ କିଛି ସୁବାଯାଉନି ଆପଣଙ୍କ କଥା।
ବରୁଣେଇ ବରୁଣେଇ ଆମ ଓଡିଶାରେ ସବୁଠୁ ବଡ ପାହାଡ ନା।
ହଁ ହଁ ଠିକ୍ କଥା। ଚଢିକିି ଟିକେ ଆସନ୍ତା କିନ୍ତୁ କଁ କହିଲୁ ମୋ ଗୋଟେ ସାଙ୍ଗ ଅଛି ସିଏ ଚଢି ପାରିବନି ମତେ ଆଉ ଠେଲିକି ନବାକୁ ପଡିବ।
ହଁ ଟିକେ ସେ ଟିକେ ଅଛି ତାଙ୍କ ଏସେନ ପୁଲିଆ ଅଛି ତ। ସିଏ ଚଢି ପାରେନି ଟିକେ ତାକୁ ପାଣି ଫାଣି ଟିକେ ଦରକାର ଭିଟାମିନ ଟିକେ ଦରକାର। ଏ ଆଉ ତା ଦେହେରେ ବଳ ରହିଲାଣି। ସେଇ ଗାଁରେ ଖୁଣ୍ଟି ଚଢି ଚଢି ସ ସଦାବେଳେ ଉପର ତଳ ହେଲେ ଆଉ। ଇଏ ଆଇଁଷ ଫାଇଁଷ ଖାଆନ୍ତିନି ନା।
ହ ହଁ ସେଇ ତ ହେଲା କଥା ସିଏ ଖାଲି ଆଉ ଖୁଣ୍ଟି ଚଢିଲେ ଆଉ କଣ ହବ କି କେବେ ପାହାଡ ଫାଆଡ ଚଢିବା ବି ଦରକାର କି ନାଇଁ।
ହଁ। ଥରେ ଯାଇଥିଲେ ଆମେ ସାଙ୍ଗମାନେ ମିଶିକି ଯାଇଥିଲୁ ପାହାଡ ଚଢୁଥୁଲୁ। ସିଏ ଜମା ଚଢି ପାଇଲେନି ଖାଲି ବାଟ ମଝିରେ ଖାଲି ଶୋଇପଇଲେ। ଆଉ ବ୍ୟାଗ୍ରାଉଣ୍ଡ ସାଉଣ୍ଡ ହଉଚି ଆପଣଙ୍କର କିଛି ଅସୁବିଧା ନାହିଁ ତ।
ମୋ ଭଏସ ଆପଣଙ୍କୁ କ୍ଲିଅର ଶୁଭୁଚି ତ ବ୍ୟାଗ୍ରାଉଣ୍ଡ ନଏଜ ଆସିଲେ ମୋ ଭଏସଟା ଆପଣଙ୍କୁ ଭଲ ସେ ଶୁଭୁଚି ତ?
ହଁ ହଁ ନିହାତି ଆପଣଙ୍କ ଭଏସେ କ୍ଲିୟର ଶୁଭା ହଉଚି।
ହଁ ସିଏ ତାହେଲେ ଚଳିବ ମୁଁ କଁ କହୁଥିଲି କହିଲ ସିଏ ଟିକେ ଦେହ ପ୍ରତି ଧ୍ୟାନ ଦଉନାହାନ୍ତି। ତାକୁ ମୁଁ କେତେ ବୁଝେଇଲେଣି। ସେଇଟା ଟିକେ ଧ୍ୟାନ ଦେଲେ ସିଏ ଟିକେ ପାହାଡ ଫାଆଡ ଚ ହଁ ସେ ଟିକେ ଧ୍ୟାନ ଦେଲେ ସିଏ ପାହାଡ ଫାଆଡ ଚଢିପାରନ୍ତେ।
ହଁ ଆପଣଙ୍କୁ ମୋ ଭଏସ କ୍ଲିୟର ଶୁବାହଉଚି ତ?
ହଁ ଆପଣଙ୍କ ଭଏସ ମତେ କ୍ଲିୟର ଶୁବାଯାଉଚି। ହଁ ଆଉ ଆପଣଙ୍କୁ କୁଆଡେ ଯୋଉ ମୁଁ କଉଥିଲି ସେ ଯୋଉ ସନ୍ଦୁ ସୁନ୍ଦରପଦା ତ ଯିବା ଆଉ କିଛି ଦିନ ପରେ ଏଇ ଯୋଉ ବାର୍ବିକ୍ୟୁ ନେସନଟା ଗଲେ ଭଲ ହୁଅନ୍ତାନି ଯୋଉ ଡି ଏନ୍ ରେଙ୍ଗାଲିଆ ପାଖେରେ।
ହଁ ଚାଲ ଟିକେ ବୁ ମୁଁ ଗଲେ ବି ଟିକେ ଆନନ୍ଦ ଲାଗନ୍ତା ଟିକେ ବୁଲି ବାଲିକି ଆସନ୍ତେ। ଫଟୋ ଫଟୋ ଟିକେ ଉଠେଇ ଆସନ୍ତେ ଭଲ ହଅନ୍ତା। କେମିତି ଯିଆ ଦୁଇ ଦୁଇ ହେଇ ଗାଡିରେ ପଳେଇବା ବର୍ତ୍ତମାନ ଆମର ତ ଏଠି ଏବେ ବର୍ଷା ଦିନ ଏତେ ଚେକିଂ ନାଇଁ ଆମର ମାମୁଁ ଯିଏ ଧରିବେନି ମତେ ଯାହା ଲାଗୁଚି। ପଳେଇଆ ଆରାମସେ ଆଉ ଟିକେ ହେଲମେଟ ନହେଲେ ଦି ଦିଟା ନେଇଯିଆ। ଯୋଉଠି ଦରକାର ପଡିବ ପିନ୍ଧିବା ନହେଲେ ଆରାମ ସେ ଯାଇକି ପଳେଇ ଆସିଆ। ଅଛି ପଟିଆ ପାଖେରେ ଆଉ ଗୋଟେ ଅଛି ବରମୁଣ୍ଡା ଆଗକୁ ଆଉ।
ସେଇୟା ଆଉ ମୁଁ
ବର୍ତ୍ତମାନ ଆପଣ କୁହନ୍ତୁ କୋଉଠିକି ଗଲେ ଭଲ ହବ?
ମୁଁ କହୁଛି ବରମୁଣ୍ଡା ଆଗକୁ ଯିବା କାହିଁକି କଇଲ ଡିଏନ୍ ରେଙ୍ଗାଲିଆ ମଲ ଟା ଅଛି ନା ସେଠି ଭଲ ବୁଲାବୁଲି କରିବା ପାଇଁ ହବ। ଦେଖୁଲି ଆଯି ମୁଭି ଫୁବି ଯଦି କିଛି ଭଲ ମିଳନ୍ତା ତ ମୁଭି ଦେଖିଦବା ସେଇଠି।
ହଁଁ ଭଲ ମୁଭି ପଢିବ ଓଡିଆ ମୁଭି ଟିକେ ଦେଖିଲେ ହଅନ୍ତା ଭଲ ହଅନ୍ତା।
ହଁ ଏବେ ଗୋଟେ ଓଡିଆର ଭଲ ଚଳଚିତ୍ର ବାହାରିଚି କଁ ଅଛି ଛକିଶୂନ ନା କଣ?
ଛକିଶୁନ ଅଛି ଆମର ତୁ ମୋ ଶାଖା। ହଁ ବାହାରିଲାଣି ନୂଆ ନୂଆ ମୁଭି ଅନୁଭବ ମହାନ୍ତି ଯେ ମୁଭି କରୁଚନ୍ତି।
ହଁ ଭଲ ମୁବି ଆପଣଙ୍କୁ କୋଉଗୁଟା ଅଧିକ ଭଲ ଲାଗୁଛି?
ମୋର ସେମିତି କିଛି ଏତେ ଇଣ୍ଟରେଷ୍ଟ ନାହିଁ ମୁଁ ଟିକେ ଭଲ ଲାଗିବା ପାଇଁ ଦେଖ ଦେଖି ଦିଏ ଟିକେ ମୁଭି ଆଉ।
ଆପଣ ଟିକେ ବୋଧେ ଧୂରନ୍ଦର ରୁ ଏଇଟି ଇନସପିରେସନ ହେଇକି ଚୁଟି ଟା ବଢେଇ ଦେଇ ସାରିଲେଣି ନୁଅ।
ହଁ ସେଇଭଳିଆ ଟିକେ ଛାଡୁଛି ଆଉ। ଟ୍ରାଏ କରୁଚି ଆଉ।
ହଁ ଭଲ ଦେଖାଉଛି ଆପଣ ତ ଭଲ ଦେଖାଉଛନ୍ତି ଲମ୍ବା ଚୁଟିରେ।
ଉଁ।
ମୁଁ ବି ମୋ ସେ ଯେଉଁ ଖୁଣ୍ଟି ଚଡ଼ା ବନ୍ଧୁ କୁ କହୁଥିଲି ଟିକେ ଚୁଟି ବଢ଼ା ତାର ତ ଚୁଟି ବଢ଼ୁ ତ ନାହିଁ କଣ।
ହଁ ଆ ସ ଖୁଣ୍ଟିଚଡା ବନ୍ଧୁଙ୍କର ଟିକେ ଚୁଟି ବଢିଲେ କଁ ମୋଢି ହେଇ ଯାଉଛି ପଛୁକୁ ଯାଉଛି ରାଉଣ୍ଡ ହେଇ। ସେ ଦିନୁକୁ ଦିନୁକୁ ତାଙ୍କର ଚନ୍ଦା ହେଇ ଗଲେଣି।
ସେ ଆଉ ଦେଖ ଅଧିକ ମାତ୍ରାରେ ମେଡିସିନ ଖାଇଲେ ଆଉ କଣ ହବ ଏୟା ହିଁ ହବ ନା।
ହଁ ବୁଝୋଉଛି ଏବେ ଟିକେ ତାଙ୍କର ବ୍ରଣ ହେଇଥିଲା ଟିକେ କମିଗଲାଣି ଏଇନା।
ସେଇଆ ପା ରାତିରେ। ରାତିରେ ଏମତି ଅଧିକ ପରିଶ୍ରମ ହେଇଯାଉଛି ତ ସେ ଯଦି କଷ୍ଟ ହଉଛି ସେଥିପାଇଁ।
ସାର ସିଏ ସେଣୁ ତେଣୁ କହିଲି ଟିକେ ପାଣି ଟିକେ ଅଧିକା ପିଅ। ସକାଳୁ ଉଠିଲି ଟିକେ ମୁହଁ ଟିକେ ଧୁଅ। ଦୌଡ଼ା ଦୌଡି କରି କି ଟିକେ ଦେହକୁ ଫିଟ୍ ରଖ। ସେ କହିଲେ ହଁ ନିହାତି କରିବୁ। ସେ ସକାଳୁ ସକାଳୁ ଉଠି ନଈଆଡେ ଟିକେ ଦୌଡିବାକୁ ଯାଉଥିଲେ। ନଇ ଆଡେ ଟିକେ ଫୋଟୋ ଫଟ ଟିକେ ଉଠଉଥିଲେ। ସକାଳୁ ସକାଳୁ ସୂର୍ଯ୍ୟ ଟିକେ ଦେଖୁଥିଲେ ଆଉ ଥିଲେ ହାରି ଘରକୁ ଚାଲିଚାଲି ଆଉ। ଖାଇଲା ପରେ ଏମିତି ଶୋଉଥିଲେ ଆଉ ସେ ରାତି ପନ୍ତ ଉଠୁ ନଥିଲେ ରାତି ପନ୍ତ ଉଠିଲେ ଟିକେ ଆାଉଥିଲେ। ଦୋକାନ ଟି ଯାଇ ବସି ପୁଣି ତାଙ୍କୁ ଏମିତି ହାଲିଆ ଲାଗେ। ସେ ଘରକୁ ପଳେଇଯାଆନ୍ତି।
ସେଇପା ଏବେ ସେ ଏବେ ରାତିରେ କାମ କରି ବାକୁ ଯାଉଛନ୍ତି ସକାଳ ନଅଟାରୁ। ପୁରା ସ ସେ ସନ୍ଧ୍ୟା ନଅଟାରୁ ସକାଳ ପାଞ୍ଚଟା ଯାଏ ସେ ପୁରା ସେ। ଧଉଳିରେ ଯାଉଛନ୍ତି ହେଲା ଧଉଳିରେ ଯାଉଛନ୍ତି ସେଠି କାମ ସାରିକି ଆସୁଛନ୍ତି।
ହଁ ଏ ନଈଁ ବାଙ୍କୁଆଳ ବୋଲି ଗୋଟେ ନ ଜାଗା ଅଛି ସାଇଫୋନ ବି ଅଛି। ସେ ଦିଟା ମଧ୍ୟରେ ମଝିରେ ସେ ଯାଉଛନ୍ତି। ସେଠି ଯାଇ ଟିକେ ବିସି କି ଆଉଛନ୍ତି ଶୁଣିବାକୁ ପାଉଛି।
ହଁ ପା ତାଙ୍କୁ ମୁଁ ବୁଝଉଛି ସିଏ ଏବେ କଣ ଜିମ୍ ଫିମ୍ ଯିବା ଷ୍ଟାର୍ଟ କଲେଣି। ସିଏ ଦେଖିବା କଣ ହଉଛି ତାଙ୍କର ଆଉ।
ହୁଁ ଏମତି ହେଲେଣି ଟିକେ ପେଟ ଫେଟ ଟିକେ କମିଚି କମିଲାଣି। ଆଉ ଚେଷ୍ଟା କଲେ ସବୁ ହବ ତାଙ୍କୁ ଟିକେ କହିବାକୁ ପଡିବ ଟିକେ ଅଧିକା ଟିକେ। ପରିଶ୍ରମ କରିବେ।
ଆଛା ସିଏ ଯଦି‌ ବା୍ରବି କିଉ ନେସନ୍ ଗଲେ ସେ ତ ଆଇଁଷ ଖାଇ ପାରିବେନି ସିଏ କରିବେ କଣ।
ଆଇଁଷ ସେଇ ମୁଁ ଭାବୁଥିଲି ତାଙ୍କ କଥା ଟିକେ ଛତୁ ଫତୁ ପନିର ଫନିର କରିକି ଦବାକୁ ପଡିବ ତାଙ୍କୁ ଆଉ।
ଓ ସେ ଛତୁ ପନିର ଟିକେ ତାଙ୍କୁ ଟିକେ କଣ କହିଲ ଆମ୍ବ ଖାଇବା ଟିକେ ଅଧିକ ପସନ୍ଦ ତାଙ୍କୁ ଟିକେ। ହ
ହଁ ମତେ ବି ଟିକେ ଦେଖିକି ଲାଗେ ଟିକେ ଆମ୍ବ ସିିଏ ଟିକେ ପସନ୍ଦ କରୁଛନ୍ତି ଆ ଆମ୍ବ କାକୁଡି ପାକ କୁଡି ଗାଜର।
ସେଇଗୁଡ଼ା ତାଙ୍କୁ ଟିକେ ଅଧିକ ଭଲ ଲାଗେ ତ ସେଥିପାଇଁ ସେ ଟିକେ ତାକୁ ପସନ୍ଦ କରନ୍ତି ଆଉ। ମତ ବି ଏତେ ଆମ୍ବ ଖାଇବା ପସନ୍ଦ ଯେ କିନ୍ତୁ କଣ କିହିଲୁ ମୋର ଯୋଉ ପସନ୍ଦ କହିଲୁ ନାଲି ଆମ୍ବ ହେଇଯଉରା ମତେ ବଢ଼ିଆ ଲାଗେ।
ଆଚ୍ଛା ଆଚ୍ଛା ମତେ ଟିକେ ହଁ ମତେ ବି ସେଇଭଳିଆ ଟିକେ ଥିବ ଯୋଉ କଣ କହନ୍ତି ସୁନ୍ଦୁରି ଆମ୍ବ?
ହଁ ହଁ ହଁ ହଁ ସୁନ୍ଦୁରି ଆମ୍ବ ତାଙ୍କ ଗାଁରେ ହୁଏ ତାଙ୍କ ଗାଁରେ ହୁଏ ପା।
ଉପରେ ଟିକେ ନାଲି ଥିବ ଆଉ ଇଏ ପୁରା ଧଳା ଥିବ ଆଉ ସବୁ।
ହଁ ସେଇ ଆମ୍ବ ଟା ବଢ଼ିଆ ଲାଗେ ଖାଇବାକୁ।
ମତେ ସେଇ ଆମ୍ବ ଟି ଭଲ ଲାଗେ ଟିକେ ନହେଲେ ବାଇଗଣ ପଲେଇ ଟିକେ ହେଲେ ଭଲ ଲାଗେ।
ସେ ତାଙ୍କ ଗାଁ କହିଲ ଖୋର୍ଦ୍ଧା ପଟେ ସେ ତାଙ୍କ ଭଲ ଆମ୍ବ ମିଳେ ସେ ମୋତେ ସାଙ୍ଗ କଲ୍ କରିକି କହୁଥିଲେ।
ହଁ କହୁଥିଲେ ବର୍ତ୍ତମାନ ତାଙ୍କର କଣ ତୋଟା ଅଛି ଆମ୍ବ ତୋଟା।
ହଁ ହଁ ସେ ଆମ୍ବ ତୋଟା ଆମ୍ବ ତୋଟାରେ ହେଟୀ ଆମ୍ବ କାଳେ ଭଲ ହୁଏ। ହେଟୀ ଭଲ ଲାଗିଲା ତାହାଲେ ସେ ଆମ୍ବ ଦେଇଦେବେ ନହେଲେ ସେ ସେ ତାଙ୍କ ପାଖେ ଆମ୍ବ ଅଛି ସେ ଆମକୁ ଦେବେ ଆଉ।
ହଁ ବର୍ତ୍ତମାନ ଏବେ ଥିଲେ ବୋଧେ ତାଙ୍କର ଯୋଉ ଖରା ହଉଥିଲା। ସେ ଆମ୍ବ ତୋଟାରେ ଆମ୍ବ ଜଗୁଥିଲେ।
ହଁ ସେଇ ତ ଜଗା ଜଗି କାମ କଲେ ପୁଣି ଖୁଣ୍ଟି ଯୋଡ଼ିଆ କାମ କଲେ ଆ କ କରୁଛନ୍ତି ତ କଷ୍ଟ କରୁଛନ୍ତି ନିଜ ପାଇଁ।
ହଁ ଏଇନା ସେ ପଢ଼ାପୁଢ଼ି ଛାଡ଼ିଦେ ନା କ ଆଉ କଲେଜ ଫଲେଜ କଣ ଯାଉନାହାନ୍ତି?
ସେ ବା କଲେଜ ଯାଇଥିଲେ ପ୍ଲେସମେଣ୍ଟ ଲାଗିଛି ବରଗଡ଼ରେ।
ହୋ ହୋ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ସେ ତିନତାଲା ବିଲ୍ଡିଂ କି?
ହଁ ହଁ ସେଇ ସେଇଠି ସେଇଠି।
ଓ ଆଚ୍ଛା।
ଯଦି ଡେଲି କାମ କରୁଛନ୍ତି କଷ୍ଟ କରୁଛନ୍ତି ନିଜ ପଇସା କମେଇବା ପାଇଁ।
ହୁଁ ଭଲ ଭଲ।
ହଁ ତ କଣ କହୁଛ ଆଜି ଚାଲି ଚାରିଟା ବେଳେ ଆମେ ଯିବା କଣ କହିଲ ସେ ସୁନ୍ଦରବେଲା ତମେ ଯଉ କହୁଥିଲ ତମ କାମ ଅଛି ଯିବା। ଆଉ ସେ ପାହାଡ଼ କୁ ବି ଯିବା ଭି ଭିଟାମିନ୍ ଟାବଲେଟ୍ ନେଇଯାଇଥିବା ମୋ ସାଙ୍ଗଟାକୁ ନେଇଯିବା ତ ସେ ତ ଗାଡ଼ି ଚଢ଼ିଯିବ ତାକୁ ଚାଲିବାକୁ ବି ପଡ଼ିବନି।
ହଁ ହଁ ନିହାତି ମୋର ଗୋଟେ ଗାଡ଼ି ବି ଅଛି। ବେଟରୀ ଗଡ଼ି ସେଥିରେ ପଳେଇବା ତେଲ ପକେଇବାକୁ ପଡ଼ିବନି।
ବାଶ୍ ସେଇଆ ମୋ ଗାଡ଼ିଟା ବି ନେଇଯିବା ନେଇଗଲେ ଆମେ ବୁଲାବୁଲି କରି ପଳେଇ ଆସିବା ଆଉ।
ହଁ ହଁ ନିହାତି।
ହଉ ତାହେଲେ ମୁଁ ଏବେ ରଖୁଛି ଆମକୁ ଗଲାବେଳେ ମୁଁ ତମକୁ ଫୋନ କରିବି ଆଉ।
ହଁ ହଉ ଧନ୍ୟବାଦ।
କଲ୍ କରିଥିଲା?
ହ୍ୟାଲୋ ଶାଇ ଆପଣ ବର୍ତ୍ତମାନ ଲାଇନ ରେ ଅଛନ୍ତି କି? ହ୍ୟାଲୋ ଆପଣଙ୍କ ବର୍ତ୍ତମାନ କଲ୍ କଟିନା।